ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ।
ଭଏସ କମ୍ ଶୁଭୁଛି।
ହଁ ଟିକେ କମ୍ ଶୁଭୁଛି ମୋ କଥା ଶୁଭୁଛି?
ବହୁତ ସ୍ଲୋ।
ଏବେ ଶୁଭିଲା?
ସ୍ଲୋ ଶୁଭୁଚି।
ଏବେ ଶୁଭିଲା?
ମୋ ଭଏସ ଠିକ୍ ଶୁଭୁଛି
ତୋ କଥା ବି ବହୁତ ସ୍ଲୋ ଶୁଭୁଛି।
ସ୍ଲୋ ହିଁ ଶୁଭୁଛି।
ଏବେ ଶୁଵିଲା?
ହଁ ହଁ କଣ କରୁଛୁ?
ମୁଁ ଏଇ ବସିଥିଲି ଆଉ ତୁ କଣ କରୁଛୁ?
ଏଇଠି ପଢିବାକୁ ଯାଉଥିଲି ଆଉ
ହୁଁ ଗରମ ହଉଛି କହନା କହନା ଆ ଆଉ ମୁଁ ପା ଛାତ ଉପରେ ବସି ପଢୁଥିଲି।
କଣ ଅନ୍ଧାରେ
ନାଇଁ ବା ଲାଇଟ ଲାଗିଛି ନା।
ଓହୋ।
ପବନ ଟିକେ ଟିକେ ଦଉଥିଲା ଏ ନା କାଁ ପବନ ଦଉନି। ହଁ କହନି କହନି ଯୋଉ ଗରମ ଆମେ ସମସ୍ତେ ଏଇ ନା ଛାତ ଉପରେ ବସିଛୁ ମୁଁ ଏଇଠି ବସିକି ପଢୁଥିଲି ଆଉ।
ଗରମ କଣ ହେଲା ଦେଖରେ ହଉଛି
ହଁ ବା ତମ ଆଡେ କେମିତି ଗରମ ହଉଛି?
ଗରମ କହନା କହନା ଘରୁ ବାହାରି ହଉନି ଏତେ ଜୋର ଗରମ ହଉଛି।
ତ ଗରମ ଯେମିତି ଅଛି ଖାଲି ପାଣି ବୁଡିକି ରହିବାକୁ ଇଚ୍ଛା।
ମଇଁଷି ହେଇଯିବ କିଛି ଆଉ ନା କଣ?
ହଁ।
ଆଉ କଣ ଖାଇଥିଲୁ?
ମୁଁ ଏଇ ଖରା ବେଳେ ପଖାଳ ଖାଇଥିଲି ଆଉ। ତୁ?
ମୁଁ ବି ସେଇ ପଖାଳ ଶାଗ ଭଜା ବଡ଼ିଚୁରା ବାଇଗଣ ଭଜା ଆଳୁ ଭର୍ତ୍ତା ଏନ୍ତି ଆଉ।
ଇ ଗରମରେ କିଛି କରିବାକୁ ଇଚ୍ଛା ହୋଉନି କି ଖାଇବାକୁ ଇଚ୍ଛା ହୋଉନି। ମୁଁ ସେଇ ପଖାଳ ଆଳୁ ଚକଟା ମିଶ୍ଚରେ ଟିକେ ଖାଇଥିଲି ଆଉ।
ହଁ ମ ଏଇ ଗରମରେ ପଖାଳ ନ ଖାଇଲେ ଆଉ ବଞ୍ଚି ହବନି ପା ଏ ମାନେ ପଖାଳ ଖାଇସାଇଲା ପରେ ଯୋଉ ଶାନ୍ତି।
ହଁ ଆ ଚାଳ ଘରେ ତ ବୋହୁତ ଥଣ୍ଡା ଯୋଉ ଶାନ୍ତି ଏ କୋଠା ଘରେ ସେତିକି ଶାନ୍ତି ନାହିଁ।
ଚାଳ ଘରେ ଦିନେରେ ଗରମ ଲାଗିବ ରାତିରେ ପୁରା ଶାନ୍ତି।
ହଁ ଏ ଆଜିକାଲି ସବୁ ଯୋଉ ଏ ସିି ଲଗଉଚନ୍ତି ସେଇଥିପାଇଁ ବେଶୀ ଗରମ ହୋଉଚି ଗଛବୁଛଉଡ଼ା କାଟି ଦୋଉଚନ୍ତି।
ହଁ ହଁ ତୋ କଥା ନୁହଁ ପୁରା ସ୍ଲୋ ଶୁଭୁଚି।
ତୋ କଥା ବି ତ ମତେ ସ୍ଲୋ ଶୁଭୁଚି।
ଏବେ ଶୁଭିଲା?
ହଁ ସେମତି ଶୁଭୁଚି ଆଉ। ଧୀରେ ଧୀରେ ଶୁଭୁଚି ଆଉ।
କରୁଚୁ ଏ ବେ?
ମୁଁ ଏଇ ଛାତ ଓପରେ ବସିଚି ପଢୁ ଥେଲି ପବନ ଦୋଉଚି ବସିଚି ଏଇଠି ଆଉ। ହାଲୋ।
ଆଉ ତମ ଆ ବର୍ଷା ହେଇନେଇ?
ବର୍ଷା ନାଇଁ କାଲି ହେଇଥିଲା ଆଉ ଆଜି କାଇଁ ବର୍ଷା ହେଇନି ଗରମ ହୋଉଚି ଗୁଳୁଗୁଳି ଜୋରେ ହଉଚି।
ଏବେ ତ ପ୍ରାୟ ଚାରିଟା ବେଳକୁ ବର୍ଷା ଉଠଉଚି କିନ୍ତୁ ବର୍ଷା ହଉନେଇ।
ହଁ ବା।
ଘଡ଼ଘଡ଼ି ବର୍ଷା ଯେ କହି ହୋଉନେଇ।
ହୁଁ଼
କିନ୍ତୁ ବର୍ଷା ହବାର ପଅ ନାହିଁ।
ନାଁ ବର୍ଷା ହଉନି ମାନେ ଏତେ ଜୋର ପବନ ହଉଚି ଘଡ଼ଘଡ଼ି ମାରୁଚି ଏମତି ସତରେ ଯେମତି ପୁରା ବର୍ଷା ପୁରା ଗାଳି ପକେଇବ ଏଇନା ଯେମତି। ବିଲୁକୁଲ ବର୍ଷା ନାହିଁ।
ପବନ ଘଡଘଡିରେ ଲାଇନ ପଳଉଚି। ଲାଇନ କେ ପଳେଇବାକୁ ଏଇ ଯୋଉ ଗରମ କହାନି କହାନିରେ।
ହଁ ପା ଦି ଦିନ ତଳେ ମାନେ ରାତିରେ ଏତେ ଜୋରେ ବର୍ଷା ପବନ ହେଲା ପୁରା ବାତ୍ୟା ଭଳିଆ ଯେ ତା ପର ଦିନ ଯାଇକି ରାତିକି ଲାଇନ ଆସିଲା।
ହଁ ପା।
ଆ ଏଇ ଗରମ ଯୋଉ ହୋଉଚି ଉଁ ତମ ଘରେ ତ ଜେଜେବାପା ଜେଜେମା ଥିବେ?
ହଁ ହଁ।
ହୁଁ ସେମାନୁଙ୍କୁ ଓ ଆର ଏସ୍ କରି ଦଉଥିବୁ ପିଇବାକୁ।
ହଁ ହଁ କହନି କହନିରେ ଗରମରେ ସେମାନଙ୍କ ମୁଣ୍ଡ ବେଶୀ କଣ ହଉଚି।
ଆମେ ତ ପିଲା ହେଇକି ଆମ ଦେହ ମୁଣ୍ଡ କଁ ହେଇଯାଉଚି ସେମାନଙ୍କର ତ ବୟସ ଏତେ ହେଲାଣି ଆସିକି।
ହଁ ତୋର ବି ଜେଜେମା ଅଛନ୍ତି ନାଁ?
ହଁ ହଁ‌।
ହଁ ତାଙ୍କୁ ବି ତୁ ଦଉଥିବୁ ଓ ଆର୍ ଏସ୍ ହରିକା।
ହଉ ହଉ। ଏଇ ଗରମର ରେ ଫ୍ରିଜ୍ ପାଣି ଅପେକ୍ଷା ମୋର ମାଠିଆ ପାଣି ଏତେ ଥଣ୍ଡା ଲାଗିଚି ଆଉ ସେ ଫ୍ରିଜ ପାଣି ବି ପୁରା ପଛରେ ପକେଇଦବ।
ହାଲୋ।
ହଁ।
ଶୁଭିିଲା?
ହଁ ଶୁଭୁଚି କହୁନୁ।
ବର୍ଷା ହେଇନି ନୁହଁ?
ନାଇଁ ବର୍ଷା ହେଇନି।
ବର୍ଷା ଟିକେ ହେଇଗଲେ ଥଣ୍ଡା ଲାଗନ୍ତା
ହଁ ଭାଇ ବର୍ଷା ଜମା ହନି ଆ ସେପଟ ପାହାଡିଆ ଅଞ୍ଚଳରେ ମାନେ ଡେଲି ଖରାବେଳକୁ ବର୍ଷା ହେଉଛି।
ହଁ ତାଙ୍କୁ ଭଲ ଶାନ୍ତି ଲାଗୁଥିବ।
ହଁ ଆଉ ତୁ ରାତିରେ କଣ ଗରମ ଖାଉ ନା ସେ ପଖାଳ ଖାଉ।
ରାତିରେ ଯେଉଁ ଗରମ ପଖାଳ ଖାଇଦେଲେ ଯେଉଁ ଶାନ୍ତି ଯେଉ ନିଦ ଆସିବ ଆଉ ଗରମ କିଏ ଖାଉଛି।
ହଁ ବା ଆମେ ବି ସେମିତି ରାତିରେ ପଖାଳ ଖାଇଦେଉଛୁ ଯେଉଁ ଗରମ ହେଉଛି ସେ ସହି ହେଉନି।
ହଁ ପଖାଲ ଖାଇସାରିଲା ପରେ ଯୋଉ ନିଦ ଏକାଥରେ ଶାନ୍ତି ଆତ୍ମା ଉପରେ ଶାନ୍ତି
ହୁଁ ଶାନ୍ତି ଯେ ଆମର ମୋର ତ ଥଣ୍ଡା ଦେହ ମୁଁ ପଖାଳ ଖାଇଦେଲା ବେଳକୁ ମତେ ମାନେ ବହୁତ ଜୋରରେ ଥଣ୍ଡା ଧରୁଛି ଯେ ମୁଁ ରାତିରେ ଶୋଇପାରୁନି।
ହଁ ଦେଖି ଚାହିଁକି ଖାଇବୁ। ଥଣ୍ଡା ଦେହ ମାନେ ପଖାଳ ବହୁତ କମ୍ ଖାଇବା କଥା
ହଁ ଗରମ ହଉଛି ଆଉ କଣ କରିବା।
ସମସ୍ତେ ସେ ହଇରାଣ ଆଉ। ପଖାଳ ଖାଇଲେ ନ ଖାଇଲେ ନହବ ଆଡ଼େ ପଖାଳ ଖାଇଲେ ଥଣ୍ଡା
ହଁ ଆଉ ଏ ଖରାରେ ତ ଜମା ବାହାରି ହେଉନି ଆଉ ଯଦି ବି କଣ ବାହାରକୁ କାମ ପଡ଼ିଲା ଛତା ନ ଧୋଇଲେ ଘରୁ ବାହାରି ହେଉନି।
ଛତା ଆଉ ପାଣି ବୋତଲ ହଁ ହଁ ଛତା ପାଣି ବୋତଲ ନିହାତି ନିହାତି ମାନେ ଅତି ଜରୁରୀ।
ହଁ ଏଇ ଯୋଉ ଗରମ ହଉଛି ପେଟ ଥଣ୍ଡା ରହିବ ବୋଲି ମୁଁ ବାସେ ଯୋଉ କଣ କହିଲୁ ନାଡିିବ ବୋଲି ଆଉ ସେ ଭୁଷ ପିଉଛି।
ହଁ କଣ ରାତିରେ ବତୁରରେଇ ଦଉଛୁ। ସକାଳେ ପିଉଛୁ।
ହଁ ରାତିରେ ବତୁରାଇ ଦିଏ ମିଶରି ପକେଇକିରି ମିଶରି ପକେଇକି ରଖିଦେଇଥାଏ ସକାଳକୁ ଉଠି ଦାନ୍ତ ଘଷିକିରି ପିଇଦିଏ।
ହଁ ସେମିତି ପିଇଲେ ପେଟ ଥଣ୍ଡା ରହିବ।
ତୁ ବି ପିଇ ଦେହ ଥଣ୍ଡା ରହିବ। ଭଲ ଲାଗିବ କିଛି ଗ
ତ ଭୁସ ତ ଭୁସେ ବିିଉ ଯ ଥଣ୍ଡା ହେଉନି ଥଣ୍ଡା ତ ହେଉଥିବ।
ନାଇଁ ଥଣ୍ଡା ପ୍ରଥମେ ପ୍ରଥମେ ମୁଁ ପିଥିଲି ଥଣ୍ଡା ହଉଥିଲା ତାପରେ ଅଭ୍ୟାସ ହେଇଗଲା ପରେ ଆଉ ଥଣ୍ଡା ହଉନି
ହଁ ଆଉ ଏ ଖରାରେ ତ କୁଆଡେ ବୁଲାବୁଲି କରିବାକୁ ଇଚ୍ଛା ହଉନଥିବ।
ନାଇଁ କହନି କହନି ବୁଲାବୁଲି କହ ଏଇ ଘରୁ ବାରିଆଡ ବାରିଆଡୁ ଘର ଏତିକି ତ ବୁଲାବୁଲି ହେଇଗଲା ଆଉ।
ସେ ହେବା ଆଉ କୁଆଡ଼େ ବୁଲାବୁଲି କଣ ତୁ କରିବାକୁ ଯାଇଛୁ।
ନାଇଁ କୁଆଡେ ଯାଇନି ଯିବି ବୋଲି ଭାବୁଥିଲି ଯୋଉ ଗରମ ହଉଛି ଆଉିନ ଶ
ଆଉ ରଜ ଆସୁଛି ରଜ ପାଇଁ ସବୁ ଡ୍ରେସ ଆଣି ସାରିଲୁଣି।
ହଁ ଡ୍ରେସ ଆଣିଥିଲି ଆଉ ଗୋଟେ ଦିଇଟା ଖଣ୍ଣ୍ଡେ ଡ୍ରେସ ଆଣିବି ଆଉ ତୁ କିଣି ସାରିଲୁନି ଡ୍ରେସ
ନାଇଁ ଆଣିନି ଗରମରେ ତ ନୂଆ ଡ୍ରେସ୍ କଣ ପିନ୍ଧିବି ଯେ ଆଉ ଆଣିନି ସେଥିପାଇଁ ଦେଖିବା ଆଣଅ ଆଉ ଅଛି। ତଉ
ହୁଁ ତୁ କଣ ଦୋକାନ ଯାଇ ଆଣୁ ନା ମାନେ ମୋବାଇଲରେ ଯୋଉ ମଗଉଛନ୍ତି ଏବେ ତୁ ସେମିତି ଆଣୁ
ସେମିତି ନାହିଁ କେତେବେଳେ କଣ ଇଚଛା ହୁଏ କେତେବେଳେ ମୁଣ୍ଡ କହିଲା ଏଇଟା କର ସେଇଟା କର ଚଳେଇଯାଏ ଆଉ
ଁ ଏ ତ ଖରା ଗରମ ହେଉଛି ଘରୁ ବାହାରି ହଉନି ସେଇ ମୋବାଇଲରେ ମଗେଇ ଦେଉଛନ୍ତି ଲୋକ ଆଜିକାଲି
ହଁ ମଁ ବଜାର ଯା ଏ ଗରମରେ କେତେ କଷ୍ଟ ଯାଏ ସେଥିପାଇଁ ମୋବାଇଲ ସବୁଠାରୁ ଭଲ
ହୁଁ ମୋବାଇଲ ଭଲ ଅଛି ଖରା ଗରମ ହଉଛି ଦେଖୁଥିବୁ ନ୍ୟୁଜ୍ ରେ କେମିତି ବାହାରୁିଛି ମୋବାଇଲ ଗରମ ହେଇ କେମିତି ଫାଟୁଛି।
ଏସ୍ ସି ବି ଫାଟୁଛି।
ହଁ। ଏସିି ଫାଟିଗ୍ ପା ଭୁବନେଶ୍ୱରରେ କେତେଜଣ ମରିଛନ୍ତି ଏସିି ଫାଟିକିରି।
ହଁ ବା ଆଉ କଣ ଏସି ଲଗେଇବ ଘରେ
ହଁ ବା। ଆମର ପ୍ରାକୃତିକ ପବନ ହଁ ଭଲ। ନାଇଁ ଆମର ଏ ଚାଳଘର ପ୍ରାକୃତିକ ପବନ।
ଆଉ ଏବେ ତ ଆମ୍ବ ସିଜନ ଚାଲିଛି ଆମ୍ବ ଖାଇଲୁଣି ନା ନାଇଁ?
ହଁ ମୁଁ ଆମ୍ବ ଖାଇଲି ତୁ ଖାଇଛୁ ନା ନାଇଁ?
ଆମ୍ବ ଏତେ ପସନ୍ଦ ନୁହଁ ପାଚିଲା ଆମ୍ବ ସେମତି ଆଉ ଆଉ ପଣସ
ହଁ ପଣସ ତ ଆମ ଘରେ ମାନେ ପାଚିଗଲାଣିିଁ ଖାଉଛୁ ଆମେ ସବୁ
ଲାଇନ ଯାଇଥିଲା ଏବେ ଆସିଲାଣି ଲାଇନ ହେଲା ମୁଁ ଯାଉଛି ପାଠ ପଢିବି ରଖୁଛି।
ହଁ ହଁ ମୁଁ ବି ଯାଉଛି ପଢିବି ରଖୁଛି।
ହଉ ହଉ ବାଏ।
ବାଏ ବାଏ।